ହ୍ୟାଲୋ!
ହ୍ୟାଲୋ!
ହୁଁ ହୁଁ।
ହଁ ହଁ ସେ ହଁ କୁଅ।
ହଁ, ସେୟା ଏମି ଏମିତି କାଟିବା କଥା ନୁହଁ, ସେଗୁରା କାଟିଲେ, ପୁଣି ତମ ବେଳକୁ ହେଲା ପଇସା ଏତେ ଜାଣି ପାରିବନି ତାଙ୍କୁ କହିଲେ ନ ହେଲେ ଗ୍ରୁପ ଆଡ଼ମିନ୍ କୁ କହିଲେ, ତାଙ୍କୁ ଆଉ କାମ ମିଳିବନି ଆଉ।
ହଁ।
ଯେ ଗ୍ରୁପ ରେ ଅଛନ୍ତି, ସେ କଣ ଚିହ୍ନା ହେବେ ଭାଇଙ୍କର ଜଣେ, ତାଙ୍କୁ ନହେଲେ କହିଦେବେ କି ଯେ ତାଙ୍କ ନମ୍ବର ଦେଇଦେବେ। ଆମ ହ୍ଵାଟ୍ସଆପରେ ପ ପଠେଇ ଦେବେ ନମ୍ବର ଦେଇ ଦେବେ। ମୁଁ କହି ଦେବି ଇଏ ଏମିତି କରିଛି ବୋଲି ତାକୁ କାମ ମିଳି ବନି। ।
କଣ ବୁଝି ପାଇଲିନି।
ନା ମୁଁ ଯୋଉ କହିଲି ଯିଏ ଏମିତି କରୁନାହାନ୍ତି। କଲ କରିକି କାଟି ଦୋଉଚନ୍ତି ବେକାର କରି ଦୋଉଚନ୍ତି ତାଙ୍କ କହୁଚନ୍ତି ମୋ ଭାଇଙ୍କୁ କହିଲି ଯିଏ ଗ୍ରୁପ ବନେଇ ଚନ୍ତି ଯିଏ କାମ ଦୋଉ ଚନ୍ତି
ହଁ। ନା ଥାଉ ବାବୁ କଣ ଅଛି ଆମର କାହିଁକି ତାର ସେଇ କରୁ ଆମେ ତ ବଳେ ଫୋନ ଏଇଭଳିଆ ସବୁ ପିଲାଙ୍କୁ ସେ କହୁଛି ଆମ ଝିଅକୁ କହିଲା। ମୋତେ କହିଲା ମୋର ଗୋଟେ ଭାଇ ଝିଅ ଯିଏ ଆମକୁ କରେ ଦେଇଥିଲା ତାକୁ କହିଲା ଆମେ। ତିନି ଜଣଙ୍କୁ କହିଲା ଆମେ ହେଇ ତିନି ଜଣ ବାଦ ହେଇଗନୁ ବଳେ ଏମିତିଆ ପ୍ରତ୍ୟେକ ପିଲାଙ୍କୁ କହିନେ ପ୍ରତ୍ୟେକ ପିଲା ବାଦ ହେ ହେଇଯିବେ ନା ଏକା ରହିନେ ଏ ଏକା କେବେ ତିଷ୍ଠିବନି ପାଁ ଜଣଙ୍କୁ ନେଇକି ସମସ୍ତେ ଯାଆନ୍ତି ଆଁ। ଆଉ ସେ ତାର ବଳେ ଏକା ହେଇଯିବ ଯେତେବେଳେ ଭାବିବ ହେଇ ଝିଅ ଆ ମେସେଜ୍ କରିଦେଲା ନା ନା ନା ନା କରିବା ଦରକାର ନାଇଁ ଆଉ ମୋ
ହୁଁ ଫୁଣି ସମସ୍ତେ ସେତେବେଳେ ଜାଣି ଯିବେ ଯେ ଏମିତି କରୁଛୁ ବୋଲି ଆଉ।
ହୁଁ ମୁଁ ବି କହିନି ମୁଁ କହିନି ମା ଲୋ ତୁ ଇମିତି ଠକୋଉଚୁ ନା ମୋ ଗୋଡ। ଛିଣ୍ଡିକି ରକ୍ତ ବାହାରିଲା ମୁଁ ଗୋଟେ ଛୁଆକୁ କାଟିନି ତାର ଲସ। ତାବ ବୋଲି ତୁ ମତେ ଏଇୟା କଲୁ ନା ଆ ସେ ବଳେ ଜାଣିପାରୁନଥୁବକି। କାଇଁ ଜିମି ଜଣକ ଜୀବିକା ମାରିମି ତାର କ ଭଗବାନ କରୁ ତାର ଭଲ ରହୁ ମୋର କଣ ଅଛି ହଁ ବାବୁ ଆଉ ଏଇ। ଜଉ ଆମର ସେ ମେଡିସିନ ଦୋକାନ କରିଥିଲା ଜାଣିଲନା ବଢିଆ ଚାଲୁଥିଲା। କୋରୋନା ସମୟରେ ବହୁତ ବିକ୍ରି ହେଲା ଭଲ ମେଡିସିନ ଦିଆ ଏଥିରୁ ସମସ୍ତେ ଆସିକି କହିବେ ତ ତମ ଭାଇ ଯାହା ହଉ ଭଲ କରିଦେଲେ ଇଏ କଲେ। ଆ ଏତିକି ଖାଲି କହ କନି ଉଁ ମାନେ ଉଁ ମଦ ଫଦ ପିଏ ନା ଭାରି ପର ଉପକା କରି କିଏ ଗୋଟେ ଆଇଲା ତାକୁ ସେ ଔଷଧ ଦବ ଅବଶ୍ୟ ଭଲ ସେଟା କରିବା ଟା ଭଲ। କିନ୍ତୁ କଣ କୁହନି ତାକୁ ମେଡିସିନ ଦେଇକି ତାକୁ କହିବ ଏଇଟା ଖାଇବା ପରେ ସାଙ୍ଗେ ସାଙ୍ଗେ ଖାଇଦିଅ। ସେ ସେଉଠୁ କହିବେ ନା କଣ ଖାଇବୁ ସେଉଠୁ ଗୋଟେ ଦୋକାନ ପାଉଁରୁଟି ନେଇ ଆସିବ କଦଳୀ କାନ୍ଦିଏ ଥରେ କିଣିଲା ସେମିତି ବାଣ୍ଟି ଦବ। ତାପରେ ମେଡିସିନ ସବୁ ବାକି ବୁକୁରା ଦେଇଦେଲା ଦୋକାନ ତାର ଚାଲିଗଲା। ଆଉ ଦେଲେନି ଲୋକ ଦେଲାନି ଯେମ ସେତେବେଳେ ସେଉଠୁ କହିଲା ମୋ ବଡ ଭାଇ ବମ୍ବେର ଫେରେ ପଇସା ଦେଲା କ ପଚାଶ ହଜାର ତାକୁ ଆଣିକି ସେ ଟିକେ ଲକ୍ଷ୍ମୀ ଛଡା ଟେ।
ପଚାଶ ହଜାର ବି ଏମିତି କଣ କହିଲେ ମେଡିସିନ ରେ ପଚାଶ ହଜାର କିଛି ବି ନୁହଁ। ହଁ ପଚାଶ ହଜାରରେ ମେଡିସିନ କିଛି ହବନି ଆମର। ଆମର ହେଲା ଆଜ୍ଞା ମେଡିସିନ ଗୋଟେ ଗୋଟେ ଫା କରେ ଆମର ପଚାଶ ହଜାର ଟଙ୍କାର ମେଡିସିନ ରହୁଛି।
ତାର ଏଇମିତିଆ କଲା କରିକି ସେ ପଇସାକୁ ତାର ଖାଇଦେଲା ଖାଇଦେଇକି ଏବେ ତାର କଣ ଆମ ସେ ଭା ଆଉ ତ ଯିଏ ଅଛି ମାଷ୍ଟର ଅଛି ତାର ଟିକେ ସେଇଥି ନାଈକିି ଇଏ ଉଁ ଭୋକା ନାଇଁ ନାଇଁ। ସିନା କେତେ କହିଲା ହେଲା ଯେତେ ବଡ ବାଂସ ସେତେ ବଡ ପୋଲଃ। କି ଜାଣେ ତୁ ଯେ କଲୁନୁ। ବଡ ଭାଇ ଟା ଏଇ ପଇସା ରୋଜଗାର କରିକୁ ଘର ଦ୍ୱାର ମାନେ ଅବଶ୍ୟ ଏକାଠି। ଏକୁ ଗାଡି କିଣିଦେଇଗଲାଣି ଗାଡି ଚଲଉଛି ଇଏ କରୁଛି ମାନେ ଗାଡି ମା ବାଇକି କିଣିଦବ ଇଏ କରିବ। ଏ ଯାହା କରୁଚି କରୁ ତାର ତ ଦିନ ଗଲାଣି ତା ମାନେ ଦିନ ମାନେ ତା ତାର ସ୍ତ୍ରୀ ଚାକିରି ତାର ଛୁଆଟିଏ ଖାଲି ଝିଅ ଟିଏ, ସେ ଛାଡ ଆମର କଣ ଅଛି କହିମୁ କାହିଁ। ଖରାପ ଭାବିବ କାଇଁ। ହଁ ଭଲ ଚାଲୁଥିଲା ଦୋକାନ ଟା ଏଇଆ ଢଙ୍ଗ ମେ କି ସିନା ମୁଁ ସେଇଠି ଜାଣିନି ଯେ ଭାରି ମାନେ ଟିକେ ପଇସା ହୁଏ ବୋଧେ ହେ ହେ।
ହୁଁ ହୁଁ ହଁ ପଇସା ସବୁ ଜାଗା ରେ ଅଛନ୍ତି। ଖାଲି ହେଲା ଜାଣିବା ଦରକାର କେମିତି ହେଲା ତମେ ବିକୁଚ କେମିତି କଣ କର
ସବୁ ସବୁ ବେପାରରେ ମାନେ ଲୋକ ରହିଥିବେ। ଅଟକିଯିବେ କିନ୍ତୁ ମେଡିସିନ ରେ ତ ଅଟିକିବେନି ନା।
ହୁଁ ମେଡିସିନ ଟା ହେଲା ହଁ ହଁ ହଁ ଆଜି ହେଲା କଣ ହେଲା ଧର ତ ହେଲା ଯୋଉ କୋଲଗେଟ ଫଲଗେଟ ବ୍ରସର ଦୁକାନ ନା ପେଷ୍ଟ ନାହିଁ କାଲି ନବା।
ଦନ୍ତ କାଠି ଘଷି ଦବା ପାଉଁଶରେ ଘଷି ଦବା।
ଆଜ୍ଞା ମେଡିସିନ ଟା କଣ କଲେ ଏଇମର୍ଜେନ୍ସି ନ ଖାଇଲେ ହବ
ହବ ନାଇ ନ ଖାଇ ନ ହବନାଇ ଭାତ ତ ଯଦି ନ ଖାଇବୁ ରୁଟି ଖାଇଦବୁ କିନ୍ତୁ ମେଡିସିନ ଟା ଯୋଉଟା ଦରକାର ସେଇଟା ଖାଇବାକୁ
ଡକ୍ଟର ଲେଖିିବେ ସେଇଟା ଖାଇବା ଦରକାର ନି ନିହାତି। ଆଉ ସେଟଟା ନ ଖାଇଲେ ଖତା ନ ଖାଇଲେ ନ କମିଲେ ଡକ୍ଟର ବି ଆଡେ ପାଟି କରିଥିବେ ନିଜ ଦେହ ବି ଖରାପ ହଉଥିବ।
ହଁ। ମୋର ଆମର ଗୋଟେ ଅସୁଧି ପଡିଥିଲା ନଅ ଦିନେ ମୁଁ ଟିକେ ଘସିି ଖୁସି ଭୁସି ହେଇପାଇଲି କି ଗାଧ ହେଇ ପାରନି ମୁଣ୍ଡ ଫୁଣ୍ଡା ସଫା କରନ୍ତି ତା ପରଦିନ ଗାଧାନ୍ତି ନା। ଥରେ ମୋର ଏଇ ଡାଣ ସାଇଡ ଟା ମୁଁ ଟିକେ ଘଷି ପିନ୍ଧି ସେଟା ଛିଣ୍ଡି ଯାଇି ଗୋଟେ ନର୍ସି ଟାଇପରେ ଗୋଟେ ଫୁଟ କାରକମ ହେଇଗଲା ମୁଁ ଗନି ଯାଜପୁର ବଡ ମେଡିକାଲ ଗନି। ସେଠି ତାର କଣ କୁ ଦେଖିଦେଇକି କହିଲେ ଗୋଟେ କଣ ଟେଷ୍ଟ କରିବା ସେଟା ହଉଛି ଅଠେଇଶହ ଟଙ୍କା ମାନେ ଏତେ ଆଜିକାଲି ନୂଆ ଯୋ ଛୁଆ ଆସିଛନ୍ତି ଆମରଉ ମେଡିକାଲକୁୁ ନୂଆ ଆସ
ହୁଁ ହୁଁ ହୁଁ ହଁ।
କହିଦେଲେ ମୁଁ ମୋର ଟେଷ୍ଟ କନ କିଛି ରିପୋର୍ଟ ବାହାରିଲାନି। ଗଲା ଅଠେଇଶ ଟଙ୍କା ନେଲା ଫେରେ ବ୍ଲଡ ଟେଷ୍ଟ ତିନି ଚାରିଟା କଲା କିଛିରେ ବାହାରିଲାନି। ତାପରେ ସା ଆଉ କିନ୍ତୁ ଓଡିଆରେ ଜଣେ ଥିଲେ ସେମାନେ କହିଲେ ଯେ ସେଏ ଯେମିତି କହେ ଯେ କିଛି ନାଁ ମେଡିସିନ ଖାଇଲେ ଭଲ ହେଇଯିବ। ତାପରେ ଆମେ ରିପୋର୍ଟ ନେଇକ କରିମତି ସେ ପିଲାଟି ଥିଲା, ଦେଖିକି କହିଲା ତୁମେଗୋଟେ କାମକର ସୋମବାର ଦିନ ଏଗାରଟା ବେଳକୁ ଆସିବ, ସେଇଟା ଅପରେସନ୍ ହେବ ଅମକହେବ କଟାହେବ ଭଇହବ ଏମିତି କହିଲା ମୁଁର ସୋଠୁ ହଁ ବା ଘରେଆସିକି
ଟର ଯୋଉ ମାନ ସେମାନେ ଜାନାହାନ୍ତି ନା ବେଶୀ
ମତେ କହିଦେଲେ ସେ କ୍ୟାନସରକୁ ଆକ୍ରାନ୍ତ ଆକ୍ରାନ୍ତ କରିଥିବ ଇଏକରିଥିବ, ମୁଁ କହିଲି ରିପୋର୍ଟ ତ ତ କିଛି ବାହାରିଲାନି
ହଁ ତାଙ୍କର ଏମତି କଣ କହିଲେ ମେନ୍ ଏକ୍ସପିରିଏସ ନାହିଁ। ସେ ନୂଆ ଯାହା ବହି ଦେଖିକି ପାଠ ପଢିକି ଆସିଛନ୍ତି। ସେ ସେଇୟଆକୁ ଦେଖିକି କହୁଛନ୍ତି ଆଉ ବଡଡାକ୍ତର ଯୋଉମାନେ ତାଙ୍କର ପେସେଣ୍ଟ ଦେଖ
ଶୁଣୁନା ତାପରେ ମୁଁ ଶନିବାର ଦିନ ଆସିଲି ରବିବାର ଦିନ ମୁଁ ଟୋଟାଲ ଖାଇିନି, ଖଣ୍ଡେ ରୁଟି ଖାଇକିନି ଖାଲି ବାଡ଼ିସାରା ବୁଲିନି ମୁଣ୍ଡ ପାଗଳା ହେଇଗଲା। ତାପରେ ମୋପୁଅ ଫୋନ କଲାଯେ ନା ସେଠି ଯାଇକି ତୁଗୋଟେ ଅଲଗା ରେ ପ୍ରଫେସର ଯିଏ ଅଛି ଦେଖା, ଯଦି କହିବ କଟକଳେ, ମୁଁ ଯାଇକି ସେ ପ୍ରଫେସରକୁ ଦେଖେନି ସିଏ କିଲ ତମେଗ କେଗୁଡା ଟେଷ୍ଟ କାଇଁ କରୁଥିଲ, ସାର୍ କହିଲେ କିଲେ କାହିଁକି ଗୋଟେ ଅଲଟ୍ରାସାଉଣ୍ଡ ନ କରିଦେଇଥାନ୍ତ। ଏଟାକୁ କାହିଁକିକଲ ଅଠେଇଶହଟଙ୍କା ଦେଇକି ଏମିତି କହିକିନି ମେଡିସିନ ଦେଲେ ସାତ ଗୋଟେ କ୍ରିମଦେଲେ ଗୋଟେ ଟିକେ ଇଏ ବ୍ଲଡ୍ କମ୍, ସେଥିପାଇଁ ଗୋଟେ ଔଷଧଦେଲେ ଖାଇବାପାଇଁ। ଆଉ କିଛିତ ପରେ ଲେଖିବେ ନା, ଯିବୁ ଆଉ ଖାଇବାପାଇଁ ଦେଲା ଏମିତି ସାତଶହ ନବେଟଙ୍କା ନେଲେ, ସେ ଫିସ୍ ଦୁଇଶହଟଙ୍କା ନେଲେ, କହିଲେ ପାଞ୍ଚଦିନ ଯଦି ନ ତମେତମେ ଆସିବ, ମୋର ପାଞ୍ଚଦିନ କଣା ହେଇଥିଲା ତିନିଦିନ ମୋର ଶୁଖିକି ଇଏ ହେଇଗଲା ଦେଖିଲା ସେ ଲୋକ ମତେ କହିଲା କାଟିବ ମାନେ ଆକାଲି ଦେଖ, ମଣିଷ କେମିତି ଡାକ୍ତର
ହଁ, ସେମିତି ଅଛନ୍ତି ଭଲ ଡାକ୍ତର। ସେ ବଡ ଡକ୍ଟର ମାନେ କଣ ଦେଖିଦେଖି ତାଙ୍କର ପୁରା ଅଭ୍ୟାସ ହେଇଯାଇ ଯେ କଣହେଇଥିବ ସେମାନେ ଜାଣିଦେଇ ମାନେ ବହିରେ ଯାହା ଲେଖାହେଇଥିବ ସେ ଟିକେ ସିମ୍ଟମରୁ ଦେଖିକି ଯାହା କହିବେ ଆଉ।
ଆସନ୍ତା ଆମର ହେଇକିଣି ଇଏ କଲୁ। ମ କହିଲି ଆଜିକାଲି ମେଟିକଲ ପଛେ ପଇସା
ଟାଉନ ବଡମେଡିକାଲରେ କଣ ପଇସା ନଉଛନ୍ତି।
ନା ନା ସେଇବା ମୁଁବା ସେଇଆ କହୁଛି ମାନେ ପଇସା ଖର୍ଚ୍ଚ କରିବୁ କିନ୍ତୁ ପ୍ରାଇଭେଟି ଯିବୁ ରକ୍ଷା ଏଇଯୋଉ ଗମେଣ୍ଟର ଆଜିକାଲିଏ ମାନେ ସେମାନେ ଆସୁନାହାନ୍ତି କଟକଫଟକ କଣ। ପ୍ରଫେସର ସର ନ କଣ ପ୍ରଫେସର ଆସନ୍ତି ତାଙ୍କ ସହିତ ସେ ପିଲା ସବୁ ଆସିବେନି।
ହୁଁ ଏଟା ସେଟା ମେଡିକାଲ କଲେଜ ଟା ନା ସବୁ ନୂଆନୂଆ ପିଲାଗୁରା।
ସିଏ କିଛି ଜାଣିନାହାନ୍ତି ଆସିକି ବସି
ନା ବସି ଯାଉଛନ୍ତି ଆଉ କଟକରେ କଣ ଷ୍ଟୁଡେଣ୍ଟ ଗୁରା କିନ୍ତୁ ଷ୍ଟୁଡେଣ୍ଟ ଗୁରା ବସନ୍ତିନି ସେମାନେ ଖାଲି ପ୍ରାକ୍ଟିସ୍ ପାଇଁ ଆସନ୍ତି ବର ସାର ପୁରା ବସନ୍ତୁ।
ହଁ ସେଇଆ ହେଲା କଥା ଏମାନେ ନିଜେ ଦେଖୁ ଦଉଛନ୍ତିନା ଦେଖିଦକି?
ହଁ ମାନେ ଟ୍ରେନିଂ ନବା ପିରିୟଡ ଟ୍ରେନିଂ ନବା ଜାଗାରେ ପୁରା ହେଲା ଦେଇଦଉଛନ୍ତି ଯେ ବଡଡକ୍ଟର ଭଳିଆ ଦେଇଦଉଛନ୍ତି।
ଦେଇଦଉଛନ୍ତି ଆଉ ସେମାନଙ୍କୁ ବି ସୁବିଧାହଉଛି ଯିଏ ବଡଡାକ୍ତର ମୁଁ ଯାହା ପାଖକୁ ଗଲି ପ୍ରାଇଭେଟିରେ ସିଏବି ସେଇ ମାନେ ମେଡିକାଲରେ ଅଛି। ମତେ ଦେଖିଦେଇକି କହିଲା ମୋର ମେଡିକାଲ ଟାଇ ହେଲାଣି ମାନେ
ହଁ ସେମାନେ ଗଭଣମେଣ୍ଟ ଡକ୍ଟର ଆଣ୍ଟି କଣ କହିଲେ ସବୁ ଦି ଜାଗାରେ ଗମେଣ୍ଟ ବି ଦେଖନ୍ତି ତାପରେ
ପ୍ରାଇ ଭେତିରେ ଦେଖନ୍ତି ସିଏ ଟିକେ ରହିଗଲା ବେଳକୁ ଆଉ ଏମାନେ ବସି ଯାଇକି ତ ଆମେ ବଡ ତର ଆଉ ମଣିଷୀକୁ ମାରି ଦେଇେଇଥାନ୍ତତା ମୁଁ ସେଠୁ ଦେଖେଇନି।
ନା ସେଟା ବି ଗୋଟେଆଡ କୁ ଠିକ ଯେ ବସିକି ପ୍ରାକ୍ଟିସ୍ କର କିନ୍ତୁ ହେଲା ଏମିତି ବି ଲେଖ ନାହି ଯେ ଲୋକ ଡରି
ମାନେ ଏଇ ଯୋଉ କଥାଟା ଦେଖ ସାଧାରଣ ଗୋଟେ ଲୋକ। କୁ ଯଦି ତୁମେ ଏକାଥର ହ ଝିଅ ତାଙ୍କୁ ପଚାରିଲା କହିଲା କଣ ରିପୋର୍ଟ ତ କିଛି ବାହାର ନାିଁ ଆପଣ କେମିତି ଜାଣିଛନ୍ତି ସତେ କହୁଛନ୍ତି ଆମେ କେମିତି ଜାଣମୁ ସେଟା କଟା ଯିବ କଟା ଯାଇକି ଆମେ ଟେଷ୍ଟ କଲେ କହମୁ ତମକୁ ରୋଗ କଣ। ଆରେ ଆଉ ଦିପଟ ବାହାରିଲାନି ତମେ ରୋଗ କାଟିକି ତୁ ଆଗେ କାଟିଦେଲା କୁ ତୁ ଆଗେ ମଣିଷ ଆଗେ ମଲା ସେ ଯୋଉ ଦେଖେଇନି ପ୍ରଫେସରକୁ। ସେ କିଲେ କାହିଁ କିଛି ତ ହେଇନି କାହିଁକି ସେମାନେ କହିଲେ ତମେ ଆମେ କହନୁ ଗଲେଉ ଅଚ୍ଛା ଆଚଛା ହଉ ହେଲା। ତମେ ଯାଅ ମେଡିସିନ ଖ କାଇଁ କୌଣସି ଦରକାରନି ସେ ବୟସ୍କ ନା ସି ଜାଣି ପାରୁଛନ୍ତି।
ଆଜ୍ଞା ଆଞା।
ଆଉ ଇଏଛୁ ହଁ ସେ ଲେଡି ସେ ଜଣେ ଲେଡିସ୍ ଅଛି ମୁର୍ମୁ। ଭଲ ଟା ଆଉ ଇଏ ପିଲା ଗୁଡାକ ମାର ଶେଇପା ମୁଁ କହିଲି ଇଲୋ ବୋଉଲୋ ଏଣିକି ତିନିଶ ଦୁଇଶହ ଟଙ୍କା ଆଗେ ଫିସ୍ ନିଅନ୍ତୁ ବୋଧେ ଆଉ କେତେକ ମେଡିକାଲ କୁ ଅ ଦୂରୁ ଦ୍ୱର
ନା ଏବେ ସବୁ ଟେଷ୍ଟ ଫେଷ୍ଟ କଲେଣି ମେଡିକାଲରେ।
ହଁ ଟଷ୍ଟ ସବୁ କରିଦଉଛନ୍ତି ନା ସେଇଟା କଲେନାଇଁ ସେଇଟା ଆମକୁ ପଠେଇଦେଲେ।
ଅ ସେଟା ଥିଲା ବୋଧେ ଥିଲା ସେ ଯାଣି ଶୁଣିକି ପଇସା ବୋଧେ ତାଙ୍କର ଥିବ
ହଁ ହଁ ସେଇଥିପାଇଁ ପଠେଇଦେଲେ ଆଉ।
ଟରମାନଙ୍କ ପ୍ରାୟ ସେଇ ବେପାର ଥାଏ କମଣେଶ ନେପାର ସେଥିଇଁ ଛାଡ଼ି ଦେଇଥିବେ କହିିବେ ଯା ସେ
ସେ ହଁ ସେଇଟା ଯିଏ ପଠେଇଲା ସି ସେଇଟା ହଉଛି ବୟସ୍କପ ଥିଲେ ଜଣେ ଓଡିଆ ସିଏ
ହଁ ହଁ ହେଲେ ବି ଡକ୍ଟରଙ୍କର କମିଶନ ନ ଥାଏ କି ମେଡିକାଲ ରେ ଥିବ ପଠେଇ ଦିଅନ୍ତି।
ସେ ପଠେଇଦେଲେ ସେଇଠିକି। ଆଟ ହ ତ କଣ ଗୋଡ ଗଣ୍ଠି ଗୁଡାକ ବାବୁ ସବୁ ବଥା।
ଏଟା ଏ କ୍ୟାଲସିୟମ ଟିକେ ଖାଇଦିଅନ୍ତୁ ବୟସ ହେଲେ ମାନେ କ୍ୟାଲସିୟମ୍ ଆଉ ଭିଟାମିନ୍ ଟାବଲେଟ୍ ଖାଇବା କଥା।
କଲସିୟମ ଭିଟମିନଟା ମାନେ ଯେତେ ଆସିଲୁ ତମ ଅଙ୍କଲକୁ ଦେଇ ଥିଲେ ସେ ଆଣିଥିଲେ ମେଡିକାଲୁ ମୁଁ ଟିକେ ଫଟୋ ଦେହକୁ କହିବି ପଠେଇବ। ଟିକେ ଦେଖିକି କହିବ ଅଥ ନା ଯେ ଦେଖିଦବ।
ହଁ ଫଟୋ ପଠେଇଦେବେ ମୁଁ କହିଦେବି କୋଉଟା କ୍ୟାଲସିୟମ
ତିନ ଛୋଟା ଛଟ ଛଅ ପିସ୍। ଦେଇଛନ୍ତି ଜାଣିଲ ନା?
ହଁ ମୋ କତିରେ ବି ଅଛି ମୁଁ ନେଇକି ଘରେ ରଖେ କ୍ୟାଲସିୟମ ଭି ଏଇଟା ନାଇଁ ଏଇ ତିନିଟା ଜିନିଷ ବୟସ ହେଲେ ମାନେ ଖାଇବା କଥା।
ଝିଅକୁ ଝିଅକୁ କହିମି ଆମେ କଥା ହେଇ ସାରିଲା ପରେ ଫଟୋ ପଠେଇବ ଏଇଗୁଡା କଣ ମୁଁ ପଚାରୁଥନ କାେ ଏଗୁଡା ଏକୁ କେତେ ଟା ଲେଖା କ ଲେଖା ହେଇଛି?
ହାଲୋ ଆଣ୍ଟି ମୁଁ ମୁଁ ରଖୁଛି ଆପଣ କରନ୍ତୁ ସେଆଡୁ?
ହଁ।
ପରେ କଥାହଉଛି।
ତିକଟା କଖ